ହ୍ୟାଲୋ।
ଅଁ,
ଅ, କଣ କରୁଚ?
ଏ ଏଠି ଖାଇକି ଆସିଲେ ଏବେ।
ଓହୋ, ଏତେ ଯାଏଁ ଖାଇ ନଥିଲ?
ନା ମ। ଏ ଦଶଟା ବେଳେ ଖାଉଚି ତ।
ଓ କୋଉଠି ଅଛ କି?
ମୁଁ ଏଇଠି ଖୋର୍ଦ୍ଧା ପାଖରେ ଅଛି।
ହଁ, ହୋ।
ଆଁଉ ଖାଇସାରିଲଣି?
ହଁ ଏବେ ଏଇଠି ଖାଇକି ଆସି ବାହାରେ ବସିଥିଲି ଆଉ।
କଣ ଖାଇଛ?
ଭାତ ହେଇଥିଲା ଆଉ ପୋଟଳ ଆଳୁ ବୁଟ ତରକାରୀ ହେଇଥିଲା।
ହଁ।
ଆଉ ଏଇ ଯଉ ଆ ଏଇ ଯୋଉ କଲେଜ ଆମର ଏବେ ଏଗ୍ଜାମ ଅଛି ତ ସେଥିଲାଗି ଯାଇନୁ ଆଉ ଆଡମିଟ କାର୍ଡ ଆଣିକି ଯିବୁ କଲେଜ ଏଗଜାମ୍ ଯଉଦିନ ହବ ସେଦିନ ଯିବୁ ଆଉ
ହଁ ହଁ। ଇଏ ଚିଣ୍ଟ ଗାଁ ରେ ନାହିଁ କି?
ନା ସେ ଆଜି ଥିଲା ସେ ଏବେ କି ତା ମାମୁନା କିଏ ଗୋଟେ ଡାକିଲେ ଯେ ଯାଇଛି କୋଉ ଗାଁ ଗୋଟେ ଯାଇଛି।
ହ ହୋ ମୁଁ ଫୋନ କରିଥିଲି ଯେ କହିଲା ସମସ୍ତ ନାଇ ଜଳ ଆସିଭାରି
ହଁ ସେ କଣ ତାଙ୍କ ଦେହ ଖରାପ ଅଛି ତ ତାଙ୍କ ଘରକୁ ଫୋନ କରିଥିଲେ। ସେଟ ମାମୁ ନା କଣ ଆସି ତାକୁ ନେଇକି ଗଲେ ଏଠୁ
ହଁ ହଁ।
କଣ ମାନେ କୁଆଡେ ବୁଲାବୁଲି ହେଲେ
ନା ମୁଁ ଏବେ ବୁଲାବୁଲି ନାହିଁ ବର୍ଷା ଦିନେ ବର୍ଷା ହଉଛି ତ କୁଆଡେ ବାହାରକୁ ଯାଇ ହେଇନି ଏ ତ ସେ ଅଫିସ କାମ ସାରିକି ଆସିଲା ବେଳକୁ ହଁ ବର୍ଷା ଆଗୁ
କହିଲା ମୋର କାଲି ଏପଡେ ବର୍ଷ ଅଛି
ନା ନା ଏପଟେ ବି ହଉଛି ସେ ଏ ବର୍ଷା ଦିନ ତ ପାଖେଇ ହେଲାଣି ଏଥର ହବ ଦିନ ଯାକ ଖରା ହଉଛି ଉପରଳା ବର୍ଷା ହଉଛି।
ହଁ। ଅଦିନ ବର୍ଷା କୁ
ହଁ।
ହଁ ସେପଟେ କାମ କାମ ଠିକ୍ ନଣ?
ଏଇଠି କାମ ଆମର ଅଫିସ କାମ ହଉଛି ଆଉ ତଳେ ପିଲାମାନେ ଅଛନ୍ତି ପଚାଶ ଷାଠିଏ ହେବ ପିଲା କାମ କରୁଛନ୍ତି ଏ ଚିଙ୍ଗୁଡ଼ି ଚିଙ୍ଗୁଡ଼ିଟା ମାନେ ତିନି ଚାରି ପ୍ରକାର ଭେରାଇଟିର ହଉଛି ତ ସେଇଟା ସେଟା ସେଇଠି କାମ ପ୍ରୋସେସିଂ ହଉଛି ତାକୁ କୋଲଡଷ୍ଟୋରରେ ଷ୍ଟୋରିଂ କରିକି ମାନେ ପଠାହଉଛି ବି ସେଲ କରାହେଉଛି ଆଉ।
କହୁଥିଲା କାମ କରୁଛନ୍ତି ସେଇଠି
ହଁ ପଚାଶ ଷାଠିଏ ସତୁରି ହେବର ଏବେ କାମ କରୁଛନ୍ତି ଆସୁଛି ଯୋଉ ଜିନିଷ ଆସୁଛି ଦଶ ଟନ ପନ୍ଦର ଟନ ଏମିତି ଆସୁଛି ଚିଙ୍ଗୁଡି ସେଇଥିର ତିନି ପ୍ରକାର ଅଛି। ତିନି ପ୍ରକାର ଅଛି ଗୋଟେ ତା ଉପରେ ଚପାଟା ଛଡେଇବେ ହଁ ଗୋଟେ ପୁରା ଚପା ଛଡେଇଦବେ ଆଉ ଗୋଟେ ଗୋଟେ ଲାଞ୍ଜ ରହିବ କେବଳ ଉପରୁ ଚୋପା ଛାଡ଼ିବ ତାପରେ ଭିତରୁ ଗୋଟେ ଶିରଟେ ବାହାର କରାହେଉଛି ସେମିତି ଅଛି ଦୁଇ ତିନି ପ୍ରକାର ଅଛି ସେଇଟା ସେ ତଳେ ପ୍ରୋସେସିଂ କରିକି ଷ୍ଟୋରିଂ କରୁଛନ୍ତି ଆଉ।
ତାକୁ କଣ ପ୍ୟାକେଜିଂ କରିକି ଦେଖା ହଉଛି ନା ସେମିତି ଖାଲି ରଖାହଉଛି?
ସେଇଟା ସେମିତି ସେ ଦୁଇ ତିନି ପ୍ରକାର ଭେରାଇଟି କରୁଛନ୍ତି ମାନେ ଦୁଇ ତିନି ପ୍ରକାରର ହେଉଛି ତାକୁ ପ୍ୟାକେଜିଂ କରିକି ଷ୍ଟୋରରେ କୋଲ୍ଡ ଷ୍ଟୋରରେ ରଖାହେଉଛି ମାନେ ଆଉ ଛା ଜିନିଷରା ନା ଆଇସ ରେ ନ ରହିଲେ ସେ ନଷ୍ଟ ହେଇଯିବ। ହଁ ସେ ଆଇସରେ ରହୁଛି ରହିଲା ପରେ ସେଟା ସବୁ ମାନେ ବାହାରକୁ ଏକ୍ସପୋର୍ଟ ହେଉଛି ଇଣ୍ଡିଆ ବାହାରକୁ ବି ଯାଉଛି।
ହ ଚାରି ହଜାର ତାହେଲେ ଏଇଟା।
ହୁଁ ହୁଁ ଏଇଠି ତାକୁ ମାନେ ଟ୍ରିଟମେଣ୍ଟ ହେଇକି କରାହେଉଛି ଯେ ସେ ଚିଙ୍ଗୁଡ଼ିଟା ସେ ଆଇସ୍ ଭିତରେ ରହିଲେ ମାନେ ଦି ବର୍ଷ ଯାକେ ବି ରହିପାରିବ।
ହଁ ଭଲ ରହିବ ଆଉ।
ହଁ ଦି ବର୍ଷ ଯାଙ୍କେ ରହିବ ଆଉ ବାହାର ଦେଶକୁ ଏଠି ଗଲେ ଏବେ ୟୁରୋପ ଯାଇଥିଲା ଗୋଟେ ୟୁରୋପ ଯାହା ହେଲେ ତ ନା ସେ ପାଣି ଜାହାଜରେ ଗଲେ ପାଞ୍ଚ ମାସେ ଛଅ ମାସେ ଲାଗିବ।
ହଁ ନଷ୍ଟ ହେଯାଇଥିବ ନା ଏବେ ଏମିତି ସି ସିଜନ ଚେଞ୍ଜ ହେଉଛି ପୁଣି।
ହଁ ସେଇଟା ସେ ଚେଞ୍ଜ ହଉଛି ସେଥିପାଇଁ ଆଇସ ରେ ପୁରା ମାନେ ଗୋଟେ ଏଇଟାଟେ ଭିତରେ ଯେମତି ମାଟି ରହୁଛି ସେମିତି ପୁରା ଟୋଟାଲ କରିଦଉଛନ୍ତି ଯେ ଉପରେ ଚାରିପଟେ ବରଫ ଲାଗିଥିବ ଭିତରେ ଜିନିଷଟା ଥିବ।
ଥଣ୍ଡା ହେଇକି ରହିବ ଯେତେବେଳେ ବାହାର କରିବ ଆଉ ସେତେ ତାଡ଼ିକି ଖାଇବ ଆଣିକି।
ହଁ ହଁ।
ଆମର ଏଇଠି ସିନା ଏମତି ଖୋଲାରେ ଦେଇ ଦଉଛନ୍ତି କିନ୍ତୁ ବାହାରେ ପ୍ୟାକ୍ କରିକି ଦଉଛନ୍ତି ନା।
ହଁ ପ୍ୟାକ୍ କରିକି ତାକୁ ମାର୍କ କରିକି ଦିଆହଉଛି।
ହଁ ତାଙ୍କର ସେପଟେ ଏମତି ନାହିଁ ଆମର ତ ନାଇଁ ଏଠୁ ପୋଖରୀ ହେକାରୁ ସମୁଦ୍ର ହେକାରୁ ଏଠି ଧରିକି ଆଣିକି ରଖିକି ବିକି ଦଉଛନ୍ତି ତାଙ୍କର ଠି ଆମର ଏପଟୁ ଅୁ ହେଇଗଲା ସେପଟୁ ଦେଖିବେ ନା ଭଲ ଆଉ। ଆଉ ଗାଁକୁ ଆସିଛନ୍ତି?
ହଁ ଗାଁକୁ ଏବେ ଯାଇଥିଲି ରଜକୁ ଯାଇଥିଲି ବା।
ଓହୋ ଆସ ଆସଛୁ ତ- ବୁଲା ବୁଲି କରିଛ ଘରେ
ହଉ।
ହଁ ସେପଟେ ସବୁ ଭଲ ଜାଗା ବଢିଆ?
ହଁ ଭଲ ଜାଗା ଯେ ଟାଉନ ବୋଲେ ସେତେ ନାହିଁ ନୂଆଗାଁ ଯେମିତି ସେମିତି ହବ ଆଉ। ଫାକ୍ଟ୍ରି ଏରିଆ ନା ମାନେ ଏଇଠି ଦି ତିନିଟା ନା ଚାରିଟା ଅଛି ପାଖା ପାଖି ପାଖାପାଖି ଫ୍ୟାକ୍ଟ୍ରି ଗୁଡାକ ଅଛି ତ ସେ କେ ମାନେ ନା ନା ଶୁନଶାନ୍ ନାହିଁ ମାତ୍ ସେଠୁ ଟିକେ ଦୂର ଏ ମାନଙ୍କର ଏଠି ଆମ ଗାଁ ହେଲା ନା ବସଷ୍ଟାଣ୍ଡ ହେଲା ବସଷ୍ଟାଣ୍ଡ ଠୁ ମନୋଜ ହର ଘର ପର୍ଯ୍ୟନ୍ତ। ଅଛନ୍ତି ସେଇ ଏତିକି ର
ଓହୋ।
ହଁ ସେ ଏତିକି ଏମିତି ଡିଷ୍ଟାନ୍ସ ଆଉ ସେ ହଁ। ଆଉ ମାର୍କେଟ ଏରିଆକୁ ମାନେ ଇଏ ଫ୍ୟାକ୍ଟ୍ରି ଗୁଡ଼ା ଏକାଠି ବସିପାରିବନି ନା
ହଁ।
ସେଥିପାଇଁ ମାର୍କେଟ ଏରିଆରୁ ଟିକ କେ ଦୂରରେ ହେଇଛି
ତମେ ସେଠି ବୁଲାବୁଲି କରିବାକୁ ଛାଡୁଛନ୍ତି ନା ସେମତି
ନାଇ ଆମର ଏଠି ନା ନା ଆମର ଏଇଠି ସବୁ ଉପରେ ଆମେ ଦାଦିପ କାମ କରୁଥିବୁ ଦି ପରେ ଉପରେ ଅଫିସ କାମ ଯାହା କାଗଜପତ୍ର ଚାଲିଥିବ ପଳେଇଥିବୁ ଘଣ୍ଟେ ବାହାରକୁ କେହି ଜାଣିିନଥିବେ
ଓହଁ ଭଲ ବାଲିବ ତାର ପାର ସେ ଠ।
ହଁ ଓହୋ ଆଉ ବାହାରେ କଣ କରୁଛନ୍ତି?
ଘରେ ସବୁ ଖାଇକି ଶୋଇଲେଣି।
ହଁ।
ସେ ବାହାରେ ବସିଥିଲି ତ
ଓହୋ।
ହଉ ସେପଟେ ପର୍ବ ହେକା କରନ୍ତି ନା ନାଇଁ ଆମର ଯେମିତି ଏପଟେ କରନ୍ତି।
ହଁ ସେଇଠି ପାଖାପାଖି ତ କେତେ ଦୂର କାହିଁକି ଏଠି ତ ଏଇଠି ବି ସେମିତି ହଉଛି ସବୁ।
ମାନେ ସବୁ ପର୍ବ
ରଜ ସେବେ ଟିକେ ରଥଯାତ୍ରା ଆସିବ ରଥଯାତ୍ରାରେ ମାନେ ଯେମିତି ଗାଁ ଗହଳି ଟିକେ ଟିକେ କରନ୍ତି ସେମିତି ହବ । ତାପରେ ଯାହା ଯାହା ହଁ ଯାହା ଯାହା ଛୋଟ ପର୍ବ ପର୍ବାଣି ହଉଛି ମନ୍ଦିର ହେକା ପୂଜା କରୁଛନ୍ତି । ସବୁ କରୁଛନ୍ତି ।
ସେଠି ଅଛି ପାଖରେ ।
ହଁ ଏଇଠି ଗୋଟେ ପାଖରେ ଅଛି ଦି କିଲୋମିଟରେ ହବ ସେଇଠି ପଞ୍ଚଲିଙ୍ଗେଶ୍ଵର ନା ପଶ୍ଚିମେଶ୍ଵର ପଶ୍ଚିମେଶ୍ଵର ଅଛନ୍ତି। ସେଇଠି ଏବେ ପୁଣି ଦି ତିନି ଦିନ ପରେ ତାଙ୍କର ଯଜ୍ଞ ଚାଲିବ ଦଶ ଦିନ ନା ବାର ଦିନ ଯାକେ ଯଜ୍ଞ ଚାଲିବ।
ଭଲ ଆଉ ବୁଲ ଆଉ।
ହଁ ହଁ ସେଇଠି ରାତିରେ ଯିବାକୁ ପଡିବ ସନ୍ଧ୍ୟା ଆସି ଟିକେ ବୁଲାବୁଲି କରିକି ଆସି ପାରିବ।
ସେପଟୁ ତ ପୁରୀ ପାଖକୁ ଥିବ ନା ।
ହଁ ପୁରୀ ଏଇଠୁ ତିରିଶ ପଇଁତିରିଶ କିଲୋମିଟର ହବ।
ଆଉ ବହୁତ ପାଖ ତାହେଲେ।
ହଁ।
ଯେତେବେଳେ ଇଚ୍ଛା ହେଲା ସେତେବେଳେ ଯାଉଥିବ।
ଏଇଠି ଆମେ ବେଳେବେଳେ ରାତିରେ ଯାଉଛୁ ହାରି।
ଆଉ ସେପଟ ପାଖ ତ ଆମର ସିନା ଏପଟେ ଦୂର। ହୋଟେଲ ନେଇଯାଇକି ଯିବାକୁ ପଡୁଛି।
ଏଠି ରାତିରେ ଏବେ ଏଠି ସନ୍ଧ୍ୟା ଟାଇମ ରେ ବାହାରିକି ପଳେଇଥିବେ ଏବେ ବର୍ଷା ଦିନ ଆସିଲାଣି ହେରି ନହେଲେ ଖରାଦିନେ ସନ୍ଧ୍ୟା ଟାଇମ ରେ ବାହାରିକି ଯିବେ ହେରି ରାତି ଯାକ ଏପଟେ ସେପଟେ ସମୁଦ୍ରକୂଳ ଇଆଡେ ସିଆଡେ ବୁଲାବୁଲି କରିଦେବେ ସକାଳୁ ଯୋଉ ସାଢ଼େ ଚାରିଟା ଚାରିଟା ବେଳୁ ମନ୍ଦିର ଖୋଲିବ ସେଇଟାଇମରେ ଦର୍ଶନ କରିକି ସକାଳୁ ସକାଳୁ ଆସୁଛନ୍ତି ହାରି।
ଭଲରେ ଦେଖିବା କହୁଚୁ ଚାରିଟା ବେଳକୁ ଗଲେ
ହଁ ଆଉ ସକାଳୁ ବେଶୀ ଲୋକ ହେଇନଥିବେ ନା ସେଇ ତାଙ୍କ ପାଖାପାଖି ଯେତିକି ଲୋକ ଯାଉଥିବେ ପାଖାପାଖି ବୋଲି ତ ଯୋଉ ଗାଁ ରେ ମନ୍ଦିର ସେଇ ଗାଁରେ ଲୋକମାନେ ଯିବେନି।
ହଁ ସେ ସବୁଦିନ ଦେଖୁଚନ୍ତି ଆଉ ଭଲ ଲାଗିବ କି ଠା
ସେମିତି ସକାଳୁ ଯିବ ଚାରିଟା ସାଢ଼େ ଚାରିଟା ଯେତେବେଳେ ଖୋଲୁଚନ୍ତି ସେଇ ଟାଇମରେ ଗଲେ ପୁରା ମାନେ ଖାଲିରେ ଦର୍ଶନ କରି ଆସିବ।
ପୁରୀରେ କେତେବେଳେ ଗାଧେଇଚ ସମୁଦ୍ର ବୁଲା ବୁଲି
ହଁ ଗାଧେ ଏବେ ନା ନା ନା ଗାଧେଇଚୁ ନା ଏବେ ଥରେ ଯାଇଥିଲୁ ମନୋଜ ହେରିକା ମନୋଜ ପ୍ରବୀର ମୁଁ ଆଉ ତମ ସେଇ ଯୋଉ ବିବେକ ନୁ ସିଏ ଯାଇଥିଲା। ଆମେ ଚାରି ଜଣ ଯାଇଥିଲୁ ଯେ ଗାଧେଇବୁ ବୋଲି ଗାଁରୁ ପ୍ୟାଣ୍ଟ ସାର୍ଟ ନେଇକି ଯାଇଚୁ। ଆଉ ସମୁଦ୍ର କୂଳକୁ ଏଇଠୁ ଟ୍ରେନ ରୁ ଓହ୍ଲେଇକି ଗଲୁଭାରି ଦର୍ଶନ କରିବାକୁ ସେଇ ଲାଇନ ରେ ଠିଆ ହେଲୁ ମାନେ ଗାଧେଇବାକୁ ଗଲା ଟାଇମ କି ଆଉ ଗୋଡ ହାତ ଚଳୁନି ଗ ସମୁଦ୍ର କୁଳରେ ଦଶ ପ ସମୁଦ୍ର କୂଳରେ ପନ୍ଦର କୋଡିଏ ମିନିଟ କି ଅଧଘଣ୍ଟେ ହବ ବସିଲୁ ଗାଧେଇବୁ ଗାଧେଇବୁ ହେଇକି ପଳେଇ ଆସିଲୁ ଆଉ ଗାଧେଇଲୁନି।
ବର୍ଷା ହୋଉଥିଲା ନା ଖରା ହୋଉଥିଲା ହେଠି?
ନା ନା ଖରା ହୋଉଥିଲା। ଯେ ଏଇଆଡୁ ତ ଆମେ ଯୋଉ ଯାଇଚୁ। ଅଦିନିଆଁ ଯାଇଚୁ ଖରାରେ ହୁଁ। ଅଦିନିଆ ଯାଇଚୁ ଖରାରେ ପ୍ରବିର ମାନେ ସେତେ ଖରାରେ ବୁଲିବା ନାଇଁ ମନୋଜ ଗଲା ସିଏ ତା ଅଫିସରେ ଏଇପଟେ ବସିଚି ମୁଁ ଏଇପଟେ ଏସିରେ ଖରାରେ ମାନେ
ଏନି ଟାଇମ୍ ମାନେ ଏସି ରେ କି ଫ୍ୟାନ ତଳେ ବସିଲେ ଭଲ ଲାଗିବନ ନା ଖରାକୁ ଗଲେ।
ହଁ ପ ଖରାରେ ଆଜି ପୁରା ନାଲି ପଡିକି ଝାଇଁଆ ହେଇଗଲୁଣି ଆଉ। କିଏ ଗାଧୋଇ ହୋଉଚି ସେଇ ଟାଇମ ରେ
ହୋଉ ମୁଁ କରୁଚି ମୋର କାମ ଅଛି ମୁଁ ପରେ କରୁଚି ଆଉ।
ହଁ ହଁ।